ଅଁ ହ୍ୟାଲୋ।
ହାଲୋ।
ହଁ ଭାଇ।
ଶୁଭ ସକାଳ ଭାଇ। ଭଲ ଅଛନ୍ତି?
ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ବହୁତ ଭଲ ଅଛି ଆଉ ଆମ ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି ଆ।
ହଁ ଭଲ ଭଲ ଭଲ। ଆଉ ଆଉ କଣ କରୁଥୁଲେ? ଆରେ ବାପରେ ଆପଣଙ୍କୁ ରୋଷେଇ କରିଦିଅ ରୋଷେଇ କରି ଆସେ ତାହେଲେ।
ହଁ ମତେ ସବୁ ରୋ ସାଧା ସା ସାଧା
ଅ ସାଧା ଅ ଖାଦ୍ୟ ଭଲ ର ରୋଷେଇ ଆସେ ଆଉ।
ହଁ ତାହେଲେ ଆପଣ ତାହେଲେ ଆପଣ ଆମିଷ ଖାଆନ୍ତିନି ଆଉ।
ନାଇଁ ଆମିଷ ଖାଏ କିନ୍ତୁ ମୋ ଦ୍ଵାରା ଟିକେ ଭଲ ରୋଷେଇ ହେଇପାରେନି।
ଏ ଆମିଷରେ କଣ ଅଛି ସବୁଠାରୁ ସହଜ ହେଲା ଆମିଷ ରୋଷେଇ।
ହଁ। ଆପଣ ଏବେ କଣ କରୁଛନ୍ତି?
ମୁଁ ବି ରୋଷେଇ କରୁଚି ଆଜି ଆମର ଅଣ୍ଡା ହଉ
ଅଣ୍ଡା।
ହଁ।
ବଢ଼ିଆ ଆଉ କୁମ ସମୟରେ ହେଇଯିବ ଆଉ।
ଜାଉଡ଼ା କଁ କି ଜ ହଁ କମ୍ ସମୟରେ ହେଇଯାଏ ଆଉ।
ଆଉ ଅ ପରିବାର ସହ ରହୁଛନ୍ତି ନାଁ ଅଲଗା?
ନାଇଁ ନାଇଁ ମୁଁ ତ ଏବେ ବାହାରେ ରହୁଚି।
ଅହ।
ଆମେ ସାଙ୍ଗ ସାଙ୍ଗ ଆଉ ମିଶିକି ରହୁଚୁ। ପଢାପଢ଼ି ପାଇଁ ଘରୁ ବାହାରକୁ ଆସିବ ଇଚ୍ଛା ନଥିବା ସତ୍ବେ ମଧ୍ୟ ବାହାରକୁ ଆସିବାକୁ ପଡ଼ୁଚି ଆଉ।
ହଁ କଣ କରିବା ଆଉ?
ଆପଣ କୋଉଥିରେ ନିଅନ୍ତି?
ଭବିଷ୍ୟତ ଆଜ୍ଞା?
ଆପଣ ଆପଣ କୋଉଠି ରହୁଛନ୍ତି ଘରେ ରହୁଛନ୍ତି ନା ବାହାରେ?
ମୁଁ ମଧ୍ୟ ବାହାରେ ପଢ଼ା ଆଉ ଭବିଷ୍ୟତ ପାଇଁ
ଆଚା।
ଆଉ। ମୁଁ ପ୍ରାଥମିକ ଶିକ୍ଷକ ଆଲିମି। ପାଠ୍ୟକ୍ରମରେ ଯୋଗଦାନ କରିଛି।
ଆଚ୍ଛା ଆଚ୍ଛା ଆଚଛା ଆଛା। ଏ ପ୍ର ମାଥମିକ ଶିକ୍ଷକ ପଛନ୍ତି ଦେଶକୁ ବନଉଛନ୍ତି। ଶିକ୍ଷା ଦବା ତାହେଲେ ଦେଶ ଆଗକୁ ଯିବ। ଆରେ ଆପଣ ମେ। କଣ କହିଲେ? ଭାଇ ଆପଣଙ୍କୁ ଟିକେ ନେଟୱାର୍ କୁ ଯାଆନ୍ତୁ।
ତମେ ପଢୁଛନ୍ତି।
ହଁ ମୋର ଯୁକ୍ତ ତିନି ସରିଲା ପରେ ଏବେ ପାଈଁ କ ପାଠ ପଢ଼ା ପଢି କରୁଚି ଆଉ।
ଆଛା ଆଉ ଭଲରେ ପରିଶ୍ରମ କରନ୍ତୁ ଯେମିତି ଜେ ସେ ଯଥା ଶୀଘ୍ର ଆପଣ ସ୍ୱପ୍ନ ସାକାର କରିପାରିବେ।
ହଁ ସେମିତି ଏକା କରିବାକୁ ପଡୁଛି ଆଉ କଣ କରବ। ଆପଣଙ୍କ ସେପଟେ କଣ ବର୍ଷା ବୁର୍ଷି ହଉଛି ନା କଣ?
ହଁ ବର୍ଷା ପବନ ଏମିତି ହଉଛି ଆଉ। ହଁ।
ଆପଣଙ୍କୁ କୋଉ ଋତୁଟା ଭଲ ଲାଗେ ବର୍ଷା ଋତୁ ଭଲ ଲାଗେ?
ମତେ ସବୁ ରତୁ ଭଲ ଲାଗେ।
ଆଚ୍ଛା।
ଟିକେ ବସନ୍ତ ଋତୁ ଭଲ ଲାଗେ।
ଓହୋ ଏମିତି ଯଦି ଦେଖିବାକୁ ଗଲେ ମତେ କୌଣସି ବି ଋତୁ ଭଲ ଲାଗେନି। କିନ୍ତୁ କଣ ମଣିଷ ଜୀବନରେ ସବୁ ଋତୁକୁ ଇଏ କରିକି ଚଲିବାକୁ ପଡୁଛି।
ହଁ।
ଯେମିତି ଦେଖ ଶୀତ ଋତୁରେ ଶୀତ ପ୍ରବଳ ହବ ଭଲ ଲାଗିବନି। ବର୍ଷା ଋତୁରେ ବର୍ଷା ପ୍ରବଳ ହବ ଭଲ ଲାଗିବନି। ଖରା ଋତୁରେ ଗ୍ରୀଷ୍ମ ଋତୁରେ ଖରା ପ୍ରବଳ ହବ ଭଲ ଲାଗିବନି କିନ୍ତୁ ଛଅଟା ଯାକ ରୁ ଯେତେବେଳେ ଆମେ ମିଶେଇକି ଚାଲିବା ଆଉ ପରେ ଜିନିଷଟାକୁ ଭାବିବା ବହୁତ ଖୁସି ଲାଗେ ମଜା ଲାଗେ ଆଉ।
ହଁ। ଆଉ ଆପଣ କଣ ଖାଇଲେ?
ଏଁ ମୋର ଏବେ ସିଙ୍ଗଡା ଟିକେ ହେଇଥିଲା।
ଓ ହୋ ନିଜେ ବନେଇଥିଲେ?
ସିଙ୍ଗଡ଼ା ନାଇଁ ନାଇଁ ଚ ବଜାରକୁ ଯାଇ କିଣିକି ଆଣିଲି ଆଉ। ବର୍ଷା ତ ପ୍ରର୍ବଳ ହଉଛି ଯିବା ପାଇଁ ଟିକେ ଇଏହଉଥିଲା ଅସୁବିଧା ହଉଥିଲା। ହେଲେ ବି ଯିବାକୁ ପଡିଲା। କଣ କରିବ ପେଟଟାକୁ ତ ଭୋକରେ ରଖି ହବନି।
ହଁ।
ସେଥିପାଇଁ ଆଉ।
ଆମେତ ଆଜି ବର୍ଷା କାରଣରୁ ବହୁତ ଡେରିରେ ଉଠିଛୁ।
ହଁ ବର୍ଷା ତ ଏଇଟା ତିନି ଚାରି ଦିନ ହେଲା ହଉ ଚାଲିଛି ଆଉ। ଆମ ପାଖରେ ଗୋଟେ ନଦୀଟେ ଯାଉଥିଲା ସାଳୁଙ୍ଗି ନଦୀ ଯାଉଚି। ହଁ ଦୁଇ ତିନି ଦିନ ପୂର୍ବରୁ ପାଣି ଜମା ଆସୁନଥିଲା ଆଜି ଦେଖିଲା ବେଳକୁ ତାମାନେ ବନ୍ୟା ହେଇଗଲା।
ଆ ହୋ
ବନ୍ୟା ହଉକି ଯା ହଉ ଯା ହଉ କଂ କଣ କହିଲ?
ଆମର ଶଙ୍ଖକୁ ଛୁଇଁ ଯାଉଥିବ ଆଉ।
ହଁ ଅଁ।
ଶଙ୍ଖ କୁ ପାଣି ଏଠି ଛୁଁଇବ।
ଭଲ ଅ
ହଁ ଶଙ୍ଖକୁ ପୁରା ପାଣି ଛୁଇଁ ଯାଉଚି ଆଉ।
ଅ ହ। ସାଲୁଙ୍ଗ ନଦୀରେ ତ ଏବେ ଗାଧୁଯିବାକୁ ଭଲ ଲାଗିବ।
ଭାଇ ଭାଇ ଟିକେ ନେଟୱାର୍କୁ ଯାଆନ୍ତୁ।
ଆଜ୍ଞା ଏପଟେ ବର୍ଷା ହଉଚି ତ ଟିକେ ସରର୍ଭର
ହଁ ହଁ କୁହନ୍ତୁ କୁହନ୍ତୁ। ହଁ ଆପଣ କୋଉଠି ଇଏ ଫୁଲବାଣୀରେ ରହୁଚନ୍ତି ନାଁ କୋଉଠି?
ମୁଁ ବାଲିଗୁଡା ରେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା ବାଲିଗୁଡାରେ ସେଇଠିଁ କଣ ଫେମସ ଜିନିଷ ଗୁଡାକ?
ଆମର ଏଇଠିଁ ପାଟଖଣ୍ଡା ମନ୍ଦିର।
ବାଲିହୁଡାଏ ଗୋଟେ ଯାତ୍ରା ହୁଏ ବଡ ଗୋଟେ ଥର ଯଉଁ ଆମର ଇଏ ଆଁ ତେରସଂଭୂ ନାଁ କଣ?
ହଁ ହଁ ସେଇଟା ବହୁତ ସୁନ୍ଦର ଭାବରେ ଆୟୋଜନ ହେଇକି ଥିଲା।
ପୁରା ତେର ତେରଟି ଦଳ ନିଜ ନିଜ ର ଦଣ୍ଡପରି ଇଏ କରନ୍ତି ପରିଦର୍ଶନ କରନ୍ତି।
ହଁ।
ଭାରି ମଜା ଲାଗେ ଲୋକଙ୍କ ପ୍ରବଳ ଭିଡ ହୁଏ। ଆମୁଁ କଣ ନାଁ ହେ ଟି ମୁଁ କଣ ହେଠି ଫୁଲବାଣୀରେ ରହୁଚି ମାନେ ଗଲାବେଳେ ଯାଇକି ଆମେ ଦେଖିକି ପଳାଉ।
ଓଁ ହୋ ଆପଣଙ୍କର ଗାଁ ଏପଟେ କି?
ହଁ ଆମ ଗାଁ ଟା ସେପଟେ ଏକା ଆମର ହେଲା ବୋଉଟ।
ଓଁ ହୋ।
ଆପଣଙ୍କ ଘରଟା କୋଉଠି?
ଆମର ରାଇଚିଆ।
ରାଇଚିଆ?
ହଁ ହଁ ହଁ। ଆପଣଙ୍କ କଥାବାର୍ତ୍ତା ସମ୍ପୂର୍ଣ୍ଣ ବହୁତ ବହୁତ ଠାରୁ ଅଲଗା ହେଇଯାଇଚି ଆଉ।
ସବୁ ଧିରେ ଧିରେ ଶିଖିବାକୁ ପଡୁଚି। ଆଉ କଣ କରିବ। ଆମେ ଧରି ନିଅ ବୌଧରେ ଜନ୍ମ ହେଲା ତ ବୌଧରେ ତ ସବୁଦିନ ରହିବାନି। ଓଡିଶାର ବିଭିନ୍ନ ଜାଗା ଅ ସବୁ ଜାଗାକୁ ପରିଦର୍ଶନ କରିବା ସବୁ ଜାଗାର ତା ମାନେ ଇଏ ନୀତି ନିୟମକୁ ମାନିକି ଆମକୁ ଚଳିବାକୁ ପଡିବ।
ହଁ।
ନାଇଁକି? ଆଜି ଆଜି କଣ ରୋଷେଇ କଣ ହଉଛି? ଆଜି ଆପଣଙ୍କର ରୋଷେଇ ଆ ତ ତାଙ୍କ କବ ହ୍ୟାଲୋ।
ଶୁଣି ପାରୁଛନ୍ତି?
ହଉ କୁହନ୍ତୁ ଭାତ ପାଖରେ କଣ ହବ କଉ କହୁଛି?
ହଁ ହଁ ଭାତ ସହିତ ଆଳୁ ଭଜା
ଭାତ କୁ ଆଲୁଭଜା
ହଁ।
ଠିକ ଠିକ୍ ଠିକ୍ ଆଳୁ ଏକ ଏମିତି ଖାଦ୍ୟ ତାକୁ ନେଇକି ଆପଣ କିଛି ବନେଇ ପାରିବେ ତାକୁ ଆଳୁରେ ଭଜା କରିପାରିବେ ଆଳୁରେ ଆପଣ କରିପାରେ ମଟରେ ବି ଆଳୁ ପକେଇ ଦେଇ ପାରିବେ କରୁଛନ୍ତି ଆଳୁ ପକେଇ ଦେଇ ପାରିବେ ଯେମିତିକି ମୁଁ ଏ ଅଣ୍ଡା କହୁଛି ସେଥିରେ ଆଳୁ ପକେଇ ହବ ଆଳୁ ସବୁ ଜାଗାରେ ସେ ରହିଯା ଆଉ ଲାଇକ ଟମାଠୁ ଟମାଟ ଆଳୁ ଟି କହିବାକୁ ଗଲେ ସମାନ
ଆଉ ଆପଣ କୁଆଡେ କୁଆଡେ ବୁଲିବାକୁ ଯାଆନ୍ତି?
ବୁଲିବାକୁ ମୁଁ ଏବେ ରିସେଣ୍ଟ୍ଲି ପୁରୀ ଯାଇଥିଲି
ଓହୋ।
ଯାଇକି ବୁଲାବୁଲି କରକି ଆସିଲି ଆଉ
ଆପଣ ମୋବାଇଲ ଦୂରରେ ରଖିଛନ୍ତି କି?
ମୋବାଇଲ ତ ମୋ ପାଖରେ ଅଛି ଆପଣଙ୍କର ୱାଡ୍ ଟିକେ କଟିଯାଉଚି ଯାହା
ଓହୋ। ଆଉ ଆଉ ଏବେ ଯିବେ କି ନାଇଁ ରଥଯାତ୍ରାରେ?
ରଥଯାତ୍ରାରେ ଯିବା ପାଇଁ ଇଚ୍ଛା ଅଛି ହେଲେ ଯାଇ ହବନି ସମୟ ଅଭାବ ହେତୁ ଆଉ
ରହିବେ ନା ଫେରିବେ?
ହୁଁ କୋଉଠୁ?
କେତେ ଦିନ ରହିବେ ଗୋଟେ ଦିନ?
ହଁ ଗୋଟେ ଦିନ୍ ରହିବା କଥା ଆଉ
ଓହୋ।
ହ। ଆଳୁ ଆଳୁ ଆଳୁ ଭୁଜା ଟା କେମିତି ଭାଜ ତମେ?
ସରୁ ସରୁ ସରୁ ଭାବରେ କାଟିକି ଭଜା ହୁଏ
ହେନନ୍ତି ଆଳୁ ସରୁ ସରୁ କାଟିକି ପିଆଜ ଟିକେ ମାରିକି ଭଜା କଲେ ଭାରି ଭଲ ଲାଗେ ତା ସାଥିରେ ଟିକେ ପଖାଳ ହେଇଛି ପଖାଳ ସାଥିରେ ଟିକେ ଅଳ୍ପ ଟିକେ ଲେମ୍ବୁ ହବ କଞ୍ଚା ଲଙ୍କା ଟିକେ ହବ ଅଦା ଟିକେ ହବ ଗୋଟେ ଅଲଗା ପ୍ରଲଗା ମଜା, ଆ ଖାଇ ଦେଇକି ଡାଇରେକ୍ଟ ଶୋଇବ।
ହବ ତ ଭ ଭଲ ନିଦଟିଏ ହବ ଆଉ।
ହଁ।
ଆଉ ଆପଣ କଣ ରୋଷେଇ କରୁଛନ୍ତି?
ଆଜି ପା ଅଣ୍ଡା ତରକାରୀ ହଉଛି।
ଅ ଅଣ୍ଡା ଭୁଜିଆ ନା ଝୋଳ?
ଝୋଳ ଝୋଳ ଆଉ।
ଆ ତା ସାଙ୍ଗ କୁ ଆଉ କଣ? ଡାଲମା?
ଡାଲମା ଆଉ ସେତେ ମାନେ ସମ୍ଭୟ ନାହିଁ। କିଛି ଖାଇନି ତ? ସେଥିପାଇଁ। ଆଉ କିସ କରିବା, ଅଣ୍ଡା ଝୋଳକୁ ଭାତ ଖାଇଦବା ଆଉ ବର୍ଷା ହଉଛି। ଖାଇଦେଇକି ଶୁୋଇଦବା କଥା ଆଉ।
ହଁ। ଆଉ ଗାଁକୁ କେବେ ଫେରିବେ?
ମୁଁ ଭାବୁଛି ଆର ସପ୍ତାହରେ ଯିବି।
ଆ ଓହୋ।
ଆପଣ ତ ବାଲିଗୁଡା ରହୁଛନ୍ତି, ଯଦି ହବ ନିଶ୍ଚିତ ଭାବରେ ଭେଟ ହବା ଆଉ।
ହଁ ନିଶ୍ଚୟ ଫୋନ କରିବେ ଆଉ।
ହଉ, ହଉ। ହଉ ଭାଇ ଠିକ ଅଛି, ତମ ତମ ସହିତ କଥା ଲାଗି ବହୁତ ଖୁସି ଲାଗିଲା। ରଖୁଛି।
ହ